ହଁ ହାଲୋ।
ହ୍ୟାଲୋ।
ହ୍ୟାଲୋ କଣ କରୁଛନ୍ତି? ହଁ ହ୍ୟାଲୋ କଣ କରୁଛନ୍ତି?
ମୁଁ ଅବି ସେଠି ବୁଲୁଛି ଏ କୂଅ ପାଖରେ।
ଓ ହଁ କଣ ଖାଇଲ? ହଁ ମୁଁ ଟାୱାର ରେ ଅଛି, କଣ ଖାଇଲ?
ହୁଁ, ଭାତ, ମାଛ ଆଉ କଣ ଖାଇବି? ଆଉ କଣ କର
ଭାତ, ମାଛ ଖାଲି ଖାଇଲ?
ହଁ ଭାତ, ମା
ଭାତ, ମାଛ ଖାଇଲ, ଓହୋ, ମୁଁ ବି ଏବେ ଖାଇକି ଉଠିଲି ଜଷ୍ଟ ଖାଇକି ଉଠିଲି, ଭାତ‌ ଆଉ ମା ଛ, କୁନ୍ଦୁରି ଭଜା ଆଉ ପାମ୍ପଡ଼ ଆଉ।
ଓହୋ।
ଆଉ ବର୍ଷା ହଉଛି?
ନା ମୋ ବର୍ଷା ନାହିଁ, ଆଉ ହଉଛି ହଉ ହଉ କୋଉ ଟପିକ୍ ରେ କଥା ହବ କହିଲ?
ଆଜି ଟପିକ୍ ରେ କଥା ହଉ ଗଣେଶ ପୂଜା ବିଷୟରେ ଆମର ଏଠି କେମିତି ଗଣେଶ ପୂଜା ଭଲ ଗଣେଶ ପୂଜା ଭଲ ସେଲିବ୍ରେସନ୍ କରାଯାଏ। ମୁଁ କହୁଛି ଶୁଣ ହୁଁ, ଆମର ଏଇଠି ଗଣେଶ ସେଟା ବହୁତ ବଡ ମୂର୍ତ୍ତି ହୁଏ ମାନେ ଆଠ ଦଶଟା ମେଢ ହୁଏ। ସେ କମ୍ପିଟିସନ ହବ। ଏ ସାଇ ବାଲା ଏମିତି କ କରିବେ ସେ ସାଇ ବାଲା ସେମିତି କରିବେ। ବହୁତ ବଡରେ ଆଗରୁ ତିଆରି ହେଇକି ପ୍ରା ମେଢରେ ତିଆରି ହେଇକି ରେଡି ହେଇକି ଥିବ, ଗଣେଶ ପୂଜା ଦିନ ଆସିବେ ଠାକୁର ଭଲ ଡେକୋରେଟ୍ କରନ୍ତି। କରିକି ସବୁ କଳସ ବୁଡେଇ ଯାଆନ୍ତି ନଈକି। କଳସ ବୁଡେଇ ପାଣି ଆଣି କଳସ ଥାପିବେ, ପୁରୋହିତ ମାନେ ପୂଜା କରିବେ, ପୁଷ୍ପାଞ୍ଜଳି ଦିଅନ୍ତି। ଭଲ ଡେକୋରେଟ ରେ ହୁଏ ଭୋଜି ଭାତ ଖାଇବା ପିଇବା, ମିନା ବଜାର ବି ପଡେ।
ଓ ହଁ।
ଏମତି ଭଲ ସେଲିବ୍ରେସନ୍ ପୁରା କମ୍ପିଟିସନ ଭଲ ଟା ପ୍ରଶେସନ୍ କରନ୍ତି। ତା ପୁରୁ ତାପଛକୁ ତାପଛକୁ ସବୁ ମେଢ ଆଣିକି ବହୁତ ଭଲ ଲାଗେ ଆଉ।
ଓହୋ।
ଆଜି ବି ପାଗ ବି ଭଲ ନାହିଁ, ପୁରା ଗୁଳୁ ଗୁଳୁ କରୁଛି ଯେ ପ୍ରବଳ ଗରମ ହଉ
ହଁ ଖରା ଟା ନାହିଁ ଯେ ଅଳ୍ପ ଖରା। ତଥାପି ସେଥିରେ ଗରମ ହଉଚି ବହୁତୁ।
ବହୁତ ଗରମ ହଉଛି। ଏମତି ଗଣେଶ ପୂଜା ଭଲ ସେଲିବ୍ରେସନ୍ ହୁଏ ଆଉ। ଆଉ ପୁଅ ଝିଅ ଭଲ ଅଛନ୍ତି?
ମୋ ପୁଅ ଟାକୁ ଶୋଇ ଦେଇକି ଆଇଛି ଯେ ଏସି ନଗେଇଛି, ଷ୍ଟାଣ୍ଡ ଫ୍ୟାନ୍ ନଗେଇଚି ଡବଲ୍ ଦି ଟାଙ୍କ ନଗେଇଛି। ତାକୁ ପୁଣି ଟିକେ ଜର ତଥାପି ସେ ସେଇଥିରେ ଶୋଇଛି ମାନେ ଉଠୁନି, ତ ଥଣ୍ଡ, ଘୋଡେଇ ଦେଇନି କି ଥଣ୍ଡା ଲାଗୁନି।
ଉଁ, ଗରମ ବହୁତ ତାକୁ ଲାଗୁଛି ତ ସେଥିପାଇଁ ଆଉ।
ହୁଁ ସେ ସବୁବେଳେ ଟିକେ ଥଣ୍ଡାରେ ରହିବାକୁ ଭଲ ପାଏ।
ହଁ ହଁ।
ଆଉ ଏଠି କଣ କହିଲ? ଆଉ ଚ ପ ମାନେ ଯୋଉ ଚାଷ ବାସ ବିଷୟରେ କଣ କହୁନାହାନ୍ତି?
ଆମର ତ ଏଠି ଭଇ ଚାଷୀିବନ୍ଦୀ ଏରିଆ ଆମ ଗାଁଆଡେ ଆମର ଚାଷ ବାସ ବଲେ ସମସ୍ତେ ବହୁତ ତୁ ଚାଷ ବାସ କଲେ ଧାନ ଚାଷ କରନ୍ତି ମୁଗ କରନ୍ତି ବିରି କରନ୍ତି ଆମର ଏଠି ବି ଭଲ ପରିବା ଚାଷ ହୁଏ। ବାଇଗଣ ଭେଣ୍ଡି ଲଙ୍କା ପୋଟଳ ସବୁ ପରିବା ଏଠି ବହୁ ବହୁତ ବେପ୍ ବେପାରୀ ମାନେ ଆସି ବହୁତ ସପ୍ଲାଇ କରନ୍ତି ନିଅନ୍ତି ବସ୍ତା ବସ୍ ସ୍ତା ଏଠୁ ଗାଡି ଆସିକି ନେଇକି ଯାଆନ୍ତି ଭଲ ପନିପରିବା ଭଲ ଚାଷୀ ଏରିଆ ଆମର ଭଲ ଚାଷବନ୍ଦୀ ସବୁ କରନ୍ତି ସିଜନ ବାଇ ସିଜନ ହୁଏ ଆଉ ବର୍ଷା ସି ତ ଖରା ଏମିତି ସବୁ ହୁଏ ଆଉ।
ବାର ମାସି ଆଉ।
ହୁଁ ଆଉ ତମକୁ କୋଉ ଋତୁ ବେଶୀ ଭଲ ଲାଗେ।
ମତେ ଶୁ ବର୍ଷା ଋତୁ ଟା ଭଲ ଲାଗେ ବର୍ଷା ଋତୁ ଟା କଣ ପାଇଁ ଭଲ ଲାଗେ କହିଲ? ବର୍ଷା ଋତୁରେ ତମର ଯୋଉ ବଡି ଟା। ମାନେ ସବୁ ବାହାର ଭିତର ସବୁ ମାନେ ସମାନ ଥାଏ ମାନେ ପେଟ ଟା ଗରମ ନଥିବ ପୁରା ରହିଥିବ ପୁରା ସମାନ କି? ଥଣ୍ଡା ନଥିବ ପେଟ ମାନେ ମିଡିଲ ସାଇଜ ରୁହେ ଆଉ ଦେହ ହାତ ଭଲ ପରିଷ୍କାର ଏଇଆ ଟିକେ କାଦୁ ଫାଦୁଅ ଲୋକ ଭଲ ପାଆନ୍ତିନି ମୁଁ କିନ୍ତୁ ବର୍ଷା ଦିନ ଟା ମୁ ବହୁତ ଭଲ ପାଏ। ମାନେ ବୋ ରହିବ ଖାଇବା ପିଇବା ପାଇଁ ବି ଇଚ୍ଛା ହବ ଆଗ୍ରହ ହବ। ଆଉ ଖରା ଦିନେ କଣ କହିଲ? ଖରା ଦିନେ ଗରମ ଗ୍ୟାସ ହେଇଯିବ। ଗରମରୁ ଲୋକ ବି ଖାଇବାକୁ ମଗନ୍ତିନି ଖାଲି ପିଇବା ପାଇଁ ଥଣ୍ଡା ପାଣି ହଁ ଇଏ କରନ୍ତି। ଆଉ ଶୀତ ଦିନ ଶୀତ ଦିନ କଣ କହିଲ? ମାନେ ଶୀତକୁ ଲୋକ ଖାଇବାକୁ ମଙ୍ଗିବେନି। ନ ଖାଇବା ଦ୍ଵାରା ପେଟ ଗରମ ହେଇଯାଏ। ଆଉ ଆଉ ବର୍ଷା ଦିନ ଟା କଣ ମାନେ କାଦୁଅ ହଉ ପଛେ କିନ୍ତୁ ଦେହ ହାତ ପରିଷ୍କାର ରହିବ। ଆଉ ପାଗ ବି ଭଲ ରହିବ ଆଉ ତମେ ବି ଯୋଉ ମାନେ ଘର ଭି ଭିତରେ ଯେ କୌଣସି କାମ ବି କରିପାରିବ ଭଲରେ। ମାନେ ଠିକ ପଇଶା ରେ ରହୁଛି। ମିଡିଲ ସାଇଜରେ ରହୁଛି ନା ଆଉ ସେଇଥିପାଇଁ ମତେ ବର୍ଷା ଦିନ ଟା ଭଲ ଲାଗେ।
ହୁଁ ହୁଁ। ହଁ ବର୍ଷାହେଥିପାଇଁ ପାଇଁ ଭଲ ମତେ କିନ୍ତୁ ଶୀତ ଦିନ ତ ଭଲ ଲାଗେ କାହିଁକି ବର୍ଷା ନାଇଁ ଭଲ ଲାଗେ ଖରା ବେ ସବୁ ରୁ ତୁ ଭଲ କିନ୍ତୁ ବେଶୀ ଭଲ ଲାଗେ ଶୀତ ଦିନ କ ପାଇଁ କହିଲ? ଶୀତକୁ ଶୀତ ଲାଗୁଥିବ ଘରେ ଥିବ ସବୁଆଡେ ବୁଲି ଯାଇ ପାରୁଥିବ ଭଲ ଭଲ ଜିନିଷ ବି ଖାଇ ପାରିବ। ସବୁ ଜିନିଷ ମିଳିବ। ଶୁଖିଲା ପାଗିଲା ଦିନ ମାନେ ବର୍ଷା ନାହିଁ କି ଖରା ନା ଗରମ ଅଛି ନା ବର୍ଷାର ଚିନ୍ତା ଅଛି। ଘୋଡେଇ ଗାଡେଇକି ଶୋଇବ ସବୁ ଟିକେ ଭଲ ଲାଗେ। କିନ୍ତୁ ସବୁ ଋତୁକୁ ନେଇକି ଖାପ୍ ଖୁଆଇକି କରି ଚଳିବାକୁ ପଡେ ଆଉ କଣ କରିବା। ଶୀତ ଦିନେ କଣ କହିଲ ଫୁ କୋବି କୋବି ଆଇଟମ୍ ବେଶୀ ମିଳେ ନା କୋବି ଚିଲି କରି ଖାଉ ଫେବାରାଟ ଡିସ୍ ଏବେ କୋବିଟିକେ ବହୁତ ଦର ଅଛି। କିନ୍ତୁ ସେତବେଳେ କବି ବୋହୁତ୍ ଇଏରେ ଥାଏ। ଭଲ ଲାଗେ ଖାଇବାକୁ। ଏଇ ସବୁ ଜିନିଷ ଯୋଗୁ ଶୀତ ଟା ମତେ ଟିକେ ଭଲ ଲାଗେ ଆଉ।
ହୁଁ ହୁଁ ହଁ।
ଓଷାବାର ପର୍ବପର୍ବାଣି ଭଲ ପଡ଼େ। ପିଠାପଣା ବହୁତ ହୁଏ, ଓଷାବାର ହୁଏ, ଆମର ବି ଏଠି ଭଲ ମଙ୍ଗଳା ମାଙ୍କ ପୂଜା ହୁଏ ଆଶ୍ୱିନ ମାସରେ, ଏ ମଙ୍ଗଳା ମା ହଁ ପାଞ୍ଚ ପାଳି ଆମେ ଓଷା କରୁ। ଯାଉ ମଙ୍ଗଳବାର ଦିନ ସକାଳୁ ନିତ୍ୟକର୍ମ ସାରି ମୁଣ୍ଡକାନ ଧୋଇ ଗାଧେଇ ଯାାଇକି ଭୋଗରାଗ ନେଇ ଠାକୁରଙ୍କୁ ପୂଜା କରି ପୁଣି ଦିଟା ତିନିଟା ବେଳକୁ ଆସିକି ଯାହା ଖାଇବୁ, ଆମର ଏଠି ସବୁ ଓଷାବାର ପର୍ବପର୍ବାଣୀ ଭଲରେ ପାଳନ ହୁଏ।
ଆମ ଆମର ଆମ ଆମ ବାପ ଘର ପଟରେ ବି ଏ ଯୋଉ ଆଶ୍ୱିନ ମଙ୍ଗଳା ଓଷା ସେ ଟୋଟାଲ ମାସ ଟାଆଙ୍କ ସବୁ ପୁଅ ପିଲା ଝିଅ ପିଲା କରନ୍ତି ମିଶିକି କରନ୍ତି ସବୁ। ଆଉ ମାନେ ମାସ ଟାଙ୍କ ଟୋଟାଲି ଆଇଁଷ ଖାଇବେନି ମାସ ଟାଆଙ୍କ ସବୁ ମୁଁ ମଙ୍ଗଳବାର ଯାଇକି ମନ୍ଦିର ସେ ମନ୍ଦିର ଦର୍ଶନ କରିବେ। ଆଉ ପ୍ରଥମ ପାଳିଠୁ କଳସ ଗୁଆ କଳସ ସମସ୍ତେ ବସେଇଥିବେ। ପୁରା ଆମର ହେଇଥିବ ମିନିଅମ୍ ପଚାଶ ଷାଠିଏ ସତୁରି ସ୍ତ୍ରୀ ଲୋକ ହେଇଥିବେ। ସେମାନେ ସମସ୍ତେ କଳସ ବୁଡାନ୍ତି। ସେଠି ବୁଡାନ୍ତି, ପୁରା ବହି ପଢା ହୁଏ ଖୁଲଣା ସୁନ୍ଦରୀ ମଙ୍ଗଳାଙ୍କର ବହି ସିଏ। ହଁ ଟୋଟାଲି ବ ଖୋଲଣା ସୁନ୍ଦରୀ ବଡ ମୋଟା ବହିଟା ନୁହେଁ କି? ସିଏ ଟୋଟାଲି ମାନେ ପଢାହବ, ସକାଳୁକୁ ପଢାହବ। ତି ତାପରେ ପଣା ହାଣ୍ଡି ବି ଥୁଆ ହେଇଥିବ। ତାପରେ ଖିଚୁଡି ହୁଏ, ମାନେ ସ୍ତ୍ରୀ ଲୋକ ସିନା ଖାଆନ୍ତିନି ଆଉ ଯୋଉ ଛୁଆ ପିଲା ଯାଆନ୍ତି କୀର୍ତ୍ତନିଆ ଯାଆନ୍ତି। ସେମାନେ ଖାଇବେ, ଆଉ ହଉଛି ତାପରେ ରାତି ବାରଟା ସୁଦ୍ଧା ସରିବ ବହି ବୁଲା। ଟୋଟାଲ ବହିଟା ପଳିଲା ବେଳକୁ ରାତି ହେଇଯିବ, ରାତି ବାରଟାରେ ସମ ତେ ସ୍ତ୍ରୀ ଲୋକ କଳସ ପୁଣି ମୁଣ୍ଡେଇକି ନେଇକି ମାନେ ପାଣିରେ ନେଇକି ଭସେଇବେ, ଭସେଇକି ତାପରେ ଘରକୁ ଆସିି ପୂଜା କରି ସାରିଲା ପରେ ଭୋଗରାଗ କରିକି ଘରକୁ ଆଣିକି ଏଁ ଆସନ୍ତି, ଆମର ସେଠି ଏମିତି ମାନେ ଯୋଉ ଆଶ୍ୱିନ ମାସ ମଙ୍ଗଳା ଓଷା କରନ୍ତି।
ଆମର କିନ୍ତୁ କଳସ ବୁଡେଇ ଯାଆନ୍ତିନି। ଫାଷ୍ଟ କଳସ ବସିବ ସମସ୍ତଙ୍କର, ଆଉ ଭଲଓଷା ପୂଜା ହୁଏ କିନ୍ତୁ ଲାଷ୍ଟ ପାଞ୍ଚପାଳି ପାଞ୍ଚ ପାଳି ପୂଜା ହବ। ଓ ସବୁ ପାଳି ବହି ଅଧେ ଅଧିକା ପଢା ହବ ଲାଷ୍ଟ ପାଳି ସମ୍ପୂର୍ଣ୍ଣ ହୁଏ। ଆଉ ଲାଷ୍ଟ ପାଳି କଳସକୁ ନେଇକି ନଈରେ ବୁଡେଇକି ଗାଧେଇକି ଆସନ୍ତି, ସବା ଲାଷ୍ଟ ପାଳି।
ଓହୋ ଏମିତି ହୁଏ, ଆମର କିନ୍ତୁ ସବୁ ଚାରିପାଳିଆଙ୍କ ସମସ୍ତେ ଠାକୁର ଦର୍ଶନ କରି ଭୋଗରାଗ କରି ସବୁ କରିବେ। କିନ୍ତୁ ଶେଷ ପାଳି ଦିନ ଆମର ପୁରା ମାନେ ପୁରଣ ହୁଏ। ସେଇଦିନ ପ୍ରାୟ ଯଜ୍ଞ ଫଜ୍ଞ ହୁଏ। ସବୁ ବଡ ଆକାରରେ କରନ୍ତି, ଆମ ପଟରେ ଆମ ବାପ ଘରପଟେ କଣ କହିଲେ ସବୁ ଓଷା ବାର ଆମର ସବୁ କମ୍ପ ଫମ୍ପ ମାନେ ପୁରା ସବୁ ସାଇ ସାଇ ରହିଯାଏ। ଅଷ୍ଟପହରୀ ବଡ ବିରାଟ ଅଷ୍ଟପରିହୁଏ। ମାନେ ମିନିଅମ ଷାଠିଏ ପିଲା କରନ୍ତି କୀର୍ତ୍ତନିଆ ଅଷ୍ଟପହରି କରନ୍ତି କିନ୍ତୁ ଆମର ବାରଶ ତେରଶ ଚଉଦଶ ଲୋକ ଆମ ଗାଁ ଟା ଗାଁ ଟା ସେ ଅ ଅଷ୍ଟପରି ମେମ୍ବର ଥାନ୍ତେ ମାନେ ରୁହନ୍ତି।
ବଡ ଆକାର ହୁଏ, ଆମର ସବୁ ମାନେ ଗାଁ ଟା ଯାକ ଷ୍ଟଲ ସିଷ୍ଟମ ହୁଏ। ସେଠିକି ସେମାନେ ଆସନ୍ତି। ନିଜ ସାହି ରେ ନିଜେ ଖାଇବେ। ଆଉ ଗାଡି ଦ୍ଵାରା ସବୁ ପା ତିନି ଦିନିଆଙ୍କ ବୋହିକି ସବୁ ଭୋଜି ନେବେ ସେମାନଙ୍କ ପାଖରେ ରଖିବେ, ସେମାନଙ୍କ ସେମାନେ ବି ଘରେ ତିନି ଦିନ ରୋଷେଇ କରିବେନି। ସେମାନେ ବି ପରିବା, ପ ମାନେ ସବୁ ଷ୍ଟଲକୁୁ ପରିବା ପତ୍ର ଗାଡିରେ ନେଇଯିବେ ସେମାନେ କା କାଟି କୁଟି ଦେବେ, ଫୁଣି ଆଣିକି ସବୁ ମାନେ ସବୁ ଆମର ଭାଗ ଭାଗ ହେଇକି ରହିଯାଆନ୍ତି।
ଅ ହଁ, ଡିିଭାଇଡେଡ୍ ହେଇଯାଏ ଆଉ।
ମାନେ ତମ ସାହି ର ଏତିକି ପରିବା କଟା ହବ, ତମେ କାଟିକି, ତାଙ୍କ ଦାୟିତ୍ୱରେ ଦିଆଯା ତାଙ୍କୁ ଚାରି ପାଞ୍ଚ ଜଣ ପିଲା ରହିଥିବେ। ତାଙ୍କୁ ଦଶ ହେଇ ଦେଇଥିବ ସେ ଦେଇଦ ଆଉ ଗାଁର ଟୋଟାଲି ପୁରା ଟେଣ୍ଡେ ମାରି ମରା ହବ, ଆଉ ଘର ଘର ସବୁ ଲିଚୁ ଦ୍ୱାର ମୁଁହଁ ହେଇଥିବ। ଆଉ ସବୁ ଝିଅ ଝିଆଣିକି ଡକା ହେଇଥିବ, ସେମାନେ ସବୁ ସେଇଠି ତ ଖାଇବେ, ସକାଳ ଟିଫିନ ବି ସେଇଠି ଖାଇବେ, ସବୁ କରିବେ, ଚା ସେ ଦି ତିନି ଓଳି ଚା ସେଟିବି ପିଇବେ। ଘରେ କୌଣସି ଚୂଲି ଲଗାନ୍ତିନି। ସବୁ ସେଇଠି କରନ୍ତି, ଆଉ ଷ୍ଟଲ ସି ଷ୍ଟମ ହେଇଥାଏ। ମାନେ ଆମ ସାହି ଆମେ ଆମେ ଧର କହିବୁ ହେ, ଏତେ ଵାଟ କିଏ ଯାଉଛି ଖାଇବାକୁ? କେହି ଯି ମାନେ ଯିବନି, ତ ଆମର ଯୋଉଠି ଆମର ଯେମିତି ଯୋଉଠି ଆମର ଥାଏ ଲକ୍ଷ୍ମୀ ଘର। କୋଉଠି ଶିବ ମନ୍ଦିର ହର, କୋଉଠି କୋ କୋଠ ଘର ଥିବ, ସେମିତିଆ ଜାଗାରେ ଗୋଟେ ଗୋଟେ ଟେଣ୍ଡେ ମରାହେବ। ସେଇଠି ସମସ୍ତେ ସେ ସାହି ଲୋକ ଆସିକି ତାଙ୍କର ଖାଇକି ସେମାନେ ଯିବେ। ସବୁ ସାହି ରେ ଗୋଟେ ଗୋଟେ ଟେଣ୍ଡେ ମରା ହେଇଥିବ ଆଉ ପିଲା ସବୁ ଭାଗବାଣ୍ଟ ହେଇଯିବେ। ସବୁ ଗାଡିରେ ନେଇକି ତାଙ୍କ ପାଖରେ ପହଞ୍ଚେଇ ଦେବେ ତାଙ୍କୁ।
ହଁ, ଆମର ବି ଭଲ ଅଷ୍ଟପ୍ରହରୀ ଏଠି ହୁଏ, ଆମର ବି ବଡ ଆ ବହୁତ ହୁଏ, ବହୁତ ଗାଁ ଟାଙ୍କ ଲୋକ ଖାଆନ୍ତି। ଭଲ ପୂଜା ହୁଏ, କୀର୍ତ୍ତନିଆ ସବୁ ରାତି ହେଲେ ଚା ବିସ୍କୁଟ, ତାଙ୍କୁ ଖାଇବା ରୋଷେଇ ହେଇଥାଏ, ଆମେ ବି ଆଉ ଆମ କୁ ଡାକନ୍ତି ଆମେ ବି ହେଟି ଭୋଜି ଖାଇ ରାତିରେ ଆସୁ, ରୋଷେଇ କରୁନା, ତାପର ଦିନ ସକାଳେ ହେଲେ ବି ଟିଫିନ ଦିଅନ୍ତି ଜଳଖି ସେ ଉପମା ଡାଲମା ଦିପହରେ ଭୋଜି ଥାଏ, ନଗର କୀର୍ତ୍ତନ କରିକି ଗାଁ ଗାଁ ବୁଲନ୍ତି। କଳସ ସବୁ ଆମେ ଗାଁରେ ଘର ଆଗରେ ଲିପି ଲିପିକି ମୁରୁଜ ପକେଇ, କଳସ କରି, ପୂଜା କରିଥାଉ। ଏମିତି ଭଲ ସେଲିବ୍ରେସନ ହୁଏ, ପୁଣି ଭୋଜି ଦିଦି ଦିନ ଘରେ ରୋଷେଇ ହୁଏନି। ଛୁଆ ପିଲା ସମସ୍ତେ ଯାଇକି ଆରମସେ ଖାଆନ୍ତି ଆଉ। ଏମତି ଅଷ୍ଟ ଅଷ୍ଟପ୍ରହରୀ ଟା ଭଲ ଲାଗେ ସେଇ ଦିନ ମାନିକରେ। ଆଉ ଆଗ ଭଳି ଆଉ ଏତେ ନାହିଁ। କିନ୍ତୁ ବହୁତ ଭଲ ଲାଗେ।
ଓହୋ। ଆମର ସେମିତି ବଡ ଆକାର। ବହୁତ ବଡ ଆକାର ହୁଏ।
ଚକଲେଟ ଫିଙ୍ଗା ଯାଏ। ଛୁଆ ସବୁ ବହୁତ ଅଷ୍ଟପ୍ରହରୀରେ ବୁଲନ୍ତି। ଚକ୍ ଲେଟ ପଇସା ଏମି ସବୁ ବିଞ୍ଚନ୍ତି। ପଣା କିଏ ଥଣ୍ଡା? ଏଇସବୁ, ସବୁ ଦିଅନ୍ତି ସବୁ ସମସ୍ତିଙ୍କି ଆଉ। ହଁ, ଚ ଚକଲେଟ, ବିସ୍କୁଟ କିଏ ଥଣ୍ଡା? କିଏ ପଣା? ଏମତି ଏମିତି ଅଷ୍ଟପ୍ରହରୀ ଭଲ ପାଳନ କରନ୍ତି। ଠାକୁରଙ୍କ ନାମ ନେଇକି ଆଉ। ଦି ଦିନ କାଳ ହୁଏ। ହଉ, ହଉ ରଖୁଚି ପରେ କରିବି।
ଅହୋଉ।